ହାଲୋ, ଆଜ୍ଞା
ନମସ୍କାର, ଶୁଭ ସକାଳ।
ନମସ୍କାର, ନମସ୍କାର ଶୁଭ ସକାଳ ଆପଣଙ୍କୁ ମଧ୍ୟ। ଆଉ କଣ ଏବେ କାମ କରୁଛନ୍ତି ନା ଫାଙ୍କା ଅଛନ୍ତି?
ହା ଫ୍ରୀ ଅଛି କହୁନାହାନ୍ତି କଣ କହୁଥିଲେ।
ଫ୍ରୀ ଅଛନ୍ତି?
ଆଜ୍ଞା ଆଜ୍ଞା କୁହନ୍ତୁ।
କଣ୍ କେମିତି ହବ ସବୁ ତାହାଲେ, ହାଲୋ
ହୁଁ ଭଲ। ହଁ ସବୁ ଭଲ ସବୁ, ଏଇ ପୱନ ଫବନ ଗଛ ବୁର୍ଚ୍ଛ ଭାଙ୍ଗିଯାଇଛି ଆଉ।
ବର୍ଷକୁ କଣ?
ମୁଁ କହିଲି, ପବନ ପବନ ଫବନ ହେଇକିନା ଗଛ ଫୁଛ ଭାଙ୍ଗି ଯାଇଛି କିଛିଟା ଗଛ ଭାଙ୍ଗି ଯାଇଛି। ସେ ଦେଖୁଥିଲେ ଆସିକିନା କେମିତି କଣ ଭାଙ୍ଗଛି କଣ ହେଇଛି?
ସେଟା ଯୋଉ ଖଣ୍ଡିଆ ଖାବରେ ହେଇଯାଉଛି ଶରୀରରେ ଯାହା ବି କ୍ଷତ ହଉଛି ତାକୁ ଆମେ କେମିତି ପୂରଣ କରିପାରିବା ଆୟୁର୍ବେଦିକ ହିସାବରେ ଆପଣ ଜାଣିଛନ୍ତି?
ନାଇଁ ମୁଁ ଜାଣିଛି କିନ୍ତୁ ଆପଣ କୁହନ୍ତୁ କିଛିଟା ଯେ କୁହନ୍ତୁ, କେମିତି କେମିତି କଣ କରିବାକୁ ସେଇଟା ବି
ହଁ ମୁଁ ସେଇ ହିସରେ ଦେଖୁଥିଲି ଯେ ଯଦି ଆମର କିଛି ଖଣ୍ଡିଆ ଖାବରା କୋଉ ଜାଗାରେ ହେଇଯାଇଛି ତାହେଲେ ସେ ଜାଗାରେ ଆମେ ଯଦି ଦୁବ ଘାସକୁୁ ଟିକେ ଛେ ଚିକିନା ସେ ଖଣ୍ଡିଆରେ ଲଗେଇଦବା ସେ ନହଲେ ଆମେ ଉପଚାର ଅଲଗା ବି ଉପଚାର ଆଇରୁବେଦିକ୍ ହଳଦୀ ଗୁଣ୍ଡ ଯୋଉଟା କି ଶୁଦ୍ଧ ହେଇଥିବ। କାହିଁକିନା ବଜାରରେ ମିଳୁଥିବା ହଳଦୀ ଗୁଣ୍ଡ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶୁଛି ତ ତାକୁ ହିଁ ଯୋଉ ହଳଦୀ ମୁୁଣ୍ଡ ଶୁଦ୍ଧ ସେଇ ହଳଦୀ ଗୁଣ୍ଡକୁ ଆମେ ଯଦି ବ୍ୟବହାର କରିବା ତାଷ ପୂରଣ ତେଣୁ ଦୁବ ଘାସ ହେଉଛି ସବୁଠୁ ଭଲ। ଯଦି ଦୁବ ଘାସକୁ ଛେଚିକି ଆମେ ଏ ବି ବୋହୁତ୍ ଭଲ ହବ। ଆଉ ତାପରେ ବିଭିନ୍ନ ପ୍ରକାର ଯେଉଁ ଆମ ଚାରିପାଖରେ ଚତୁଃପାର୍ଶ୍ଵରେ ଯାହା ସବୁ ଅ ଛି। ସେ ସବୁର ଭଲ ଔଷଧ ଗୁଣ ସବୁ ଅଛି ବିଭିନ୍ନ ପ୍ରକାର ଗଛର। ଏମିତି ଦେଖିଦିଅନ୍ତୁ ତୁଳସୀ ପତ୍ର ହେଲା, ବେଲପତ୍ର ହେଲା, ଆଉ ନିମପତ୍ର ଏମତି ସବୁ ଆମ ଚାରିପଟରେ ଆମେ ଯାହା ସବୁ ଦେଖୁଛେ ସବୁ ପତ୍ରରେ ଔଷଧ ଗୁଣ ଲୁଚି ରହିଛି ଆମେ ତାକୁ ବାସେ
ଆଜ୍ଞା। ଆଜ୍ଞା ଆଜ୍ଞା। ହାଲୋ। ହାଲୋ।
ଅ ରହୁ
ଆଜ୍ଞା ଆଜ୍ଞା। ହଁ କୁହନ୍ତୁ, କୁହନ୍ତୁ, ଆପଣ ଭଏସ୍ ଟା ଟିକେ କ ଆଜ୍ଞା, ଆପଣ ଯୋଉଠି ବସିଛନ୍ତି ସାଇଟି ଅଛନ୍ତି ଭଏସ୍ ଟା ଆପଣଙ୍କ ଟିକେ କଟିଯାଇଛି ବେଳେ ବେଳେ।
ଆଜ୍ଞା ଆଜ୍ଞା।
ହୁଁ, କୁହନ୍ତୁ?
ହଁ। ମୁଁ ସେଇ କଥା କହୁଥିଲି କି ଆପଣଙ୍କୁ, ଯେ ଆମର ଯାହା ସବୁ ଅଛି ପତ୍ର ହିସାବରେ, ଜାମ୍ବପତ୍ର ହଁ। ଯେଉଁ ସବୁ ଔଷଧୀୟ ଗୁଣ ସବୁ ଅଛି। ବିଭିନ୍ନ ପ୍ରକାର ପତ୍ରର ଔଷଧୀୟ ଗୁଣ ଅଛି ଯେମିତି ଆମକୁ ଯଦି କନ ହେଉଛି, ତାହେଲେ ଆମେ ପ୍ରତିଦିନ୍ ସକାଳୁ କି ସେଇଟା ବେଲପତ୍ରରେ ଗୋଲମରିଚ ବାଟିକି ପିଇପାରିବା। ତାପରେ ଯଦି ଆମର ଘା ଯେମିତି କହୁଥିଲ ଯେଉଁଠି ଘା ହେଇଯାଉଛି ସେଇ ଜାଗାରେ ଆମେ, ଦୁବ ଘାସ ଛେଚିକି, ଦୁବ ଘାସ ରୁ ଛେଚିକି ତାକୁ ଦେଇପାରିବା କିଛି ଦିନ ଦି ଦିନ ତିନି ଦିନ ଦେଲେ ସେ ଘାଆ ବି
ଆଜ୍ଞା ଆଜ୍ଞା। ହାଲୋ। ହାଲୋ।
କାଶ ହେଉଛି ଆମେ କିଛିଟା ତୁଳସୀ ପତ୍ର ନେଇକି
ଆଜ୍ଞା।
ତୁଳସୀ ପତ୍ରରେ, ଛେଚି କିମ୍ବା ମହୁ ମିଶେଇକି ମୁଁ ଯଦି
ଆଜ୍ଞା।
ଏହି ଶିଶୁମାନେ ହେଲେ।
ଆଜ୍ଞା ମୁଁ କହିଲି ଆ ଆପଣଙ୍କ ଭଏସ୍ କଟିଯାଉଛି ପ୍ରାୟ ଟାଇମ୍ ଭଏସ୍ କଟିଯାଉଛି। ସ୍ଲୋ ହୋଉଛି ବୋଧେ ନେଟୱାର୍କ ଇସୁ ହୋଉଥିବ।
ନ ଟ।
ଆଜ୍ଞା ସେଇଥିରେ ଆପଣଙ୍କର ଯୋଉ ଜାଗା ହୋଉଚି ସାଇଡ୍ ହେଇକି ଟିକେ ବସନ୍ତୁ କାହିଁକି ନା ଭଏସ୍ ଟିକେ କଟି ଟିଆ ତ ଆଜ୍ଞା। ଆଜ୍ଞା ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଯ ବିଷରିକି ଜାଣିଛନ୍ତି।
ଆଜ୍ଞା କଣ କହିଲେ ଆଉ ଥରେ ଟିକେ କହନ୍ତୁ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହଁ କହିାଇସ ଯାଇ।
ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ଆପଣଙ୍କ ଭଏସ୍ କଟିଥିଲା ଏଵେ କ୍ଲିୟର ଆସିଲା ଆପଣ ଟିକେ
ହଁ ଏବେ ଟିକେ ବାହାରକୁ ବାହାରକୁ ଆସିଲି ଭାରିତ ସେ ଭିତ ଭିତରେ ଭଏସ୍ ଟିକିଏ ଭଲରେ ଆସୁନଥିଲା ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ଭଏସ୍ ଭଏସ୍ ଭଏସ୍।
ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଜ୍ଞା ଯେ ଆପଣ କହିଲେ କି ଯେଉଁ ଔଷଧ ଗୁଣ ସବୁ କହିଲେ କିଛିଟା ମାନେ ଆମର ପତ୍ର ବିଷୟରେ କି ବୃକ୍ଷ ବିଷୟରେ ଯୋଉଟାକୁ ଆମ ଉପକାରୀ। ବୃକ୍ଷ ଯାଫଳରେ ଆମର ଆପଣ ଯେଉଁ କହିଲେ ବେଲପତ୍ରରେ ଖାଲି ବେଲ ପତ୍ର ନୁହଁ ତାର ବେଲରେ ବି ମଧ୍ୟ ତାର ଔଷଧିୟ ଗୁଣ ରହିଛି। ଦେଖନ୍ତୁ ଆପଣ ଯଦି ଆପଣଙ୍କ ଆପଣ ଆଜ୍ଞା ଆପଣ ଯଦି ଝାଡ଼ା ଆପଣଙ୍କ କ୍ଲିଅର ହେଉନି ଆ କିଛି ଅସୁବିଧା। ତାହାଲେ ବେଲ ଖାଇଲେ ତ ଝାଡା କ୍ଲିୟର୍ ହେଇଯାଏ ଏଇଟା ଗୋଟେ ତାର ଯେମିତି ପତ୍ର ତାର ଔଷଧିୟ ଔଷଧି ଗୁଣ ଥାଏ ଫଳରେ ମଧ୍ୟ ସେମିତି ଥାଏ। ସେମିତି ଆଉ ଗୋଟେ ପତ୍ର ହେଉଛି ଆମର ହଉଛି କଣ ନା ପତ୍ର ନା। ହଁ ମାନେ ଆମର ବୃକ୍ଷ ସେ ଘି କୁଆଁରୀ। ଘିଁ କୁଆଁରି ଲଗେଇଲେ କଣ ହେବ ନା ମୁଣ୍ଡ ବିନ୍ଧା ଭଲ ହେଇଯାଏ। ବୁଝିପାରିଲେ ଯେକୌଣସି ପ୍ରକାର ମୁଣ୍ଡ ବିିନ୍ଧା ହଉ।
ଘିଁ କୁଆଁରି ର ବୋହୁତ ଉପକାରିତା ବି ଅଛି ଯେମିତି କି ଆମର ତ୍ଵଚା ଆମର ମୁଣ୍ଡରେ ଚୁଟି ଆ ଯଦି ଆମ ଘି କୁଆଁରିକି। ପ୍ରତି ସପ୍ତାହକୁ ଦିଇଥର ମୁଣ୍ଡରେ ଲଗଉଛେ ମୁଣ୍ଡରେ ଲଗେଇ ସାରିଲା ପରେ କିଛି ସମୟ ଲ ଲଗେଇଲା ପରେ ମୁଣ୍ଡ ସଫା କରୁଛେ ତାହେଲେ ମଧ୍ୟ ସେ ଆମ ମୁଣ୍ଡକୁ ଥଣ୍ଡା ରଖିବା ସହିତ ମୁଣ୍ଡରେ ହେଦ ରୁପି ସମସ୍ୟ ର ବି ଉପଶମ ଦେଇପାରିବ, ଆଉ ଯଦି ଆମେ ତାକୁ ତ୍ୱଚାରେ ବି ବ୍ୟବହାର। କହୁଛେ ତାହେଲେ, ଆ ।
ଆଜ୍ଞା।
ଚାର ଯୋଉ ସବୁ ଆମର, ଆଁ ଯାହାବି ବ୍ରଣ କି ଅଲ କଳା ଦାଗ। ସେ ସବୁ ବି ଆଉ ଘିଅ କରି କି ଯରି ଆମେ ଖାଦ୍ୟ ରୂପେ ବ୍ୟବହାର କରିବା, ତାକୁ କାଢ଼ିକି ତାର ଯେଉଁ ଜୁସ୍ ତିଆରି କରିକି ଯଦି ଆମେ ବ୍ୟବହାର କରିବା, ତାହେଲେ ସିଏ ମଧ୍ୟ ଆମ ପେଟର ବିଭିନ୍ନ ପ୍ରକାର ସମସ୍ୟ ରୁ ଆମକୁ ରକ୍ଷା କରିପାରିବ, ଆଉ ପେଟ ଥଣ୍ଡା ରଖିବ, ତ ଆମ ଚାରିପାଖରେ ଯାହା ସବୁ ଆମେ ବୃ କ୍ଷ୍ୟ ଦେଖୁଛେ, ସବୁର କିଛି କିଛି କି ଉପକାରିତା ଅଛି। ବାସ୍ କିଛି କଣ ଆୟୁର୍ବେଦ୍ୟରେ ସବୁ ଲେଖା ଅଛି ସେ ସବୁ, ବାସ୍ କିଛି ଲୋକ ତାକୁ ଜାଣି ନାହାନ୍ତି ବହୁତ ବହୁତ ଗୁଡିଏ ଗଛ ଏମିତି ଅଛି ଆମ ବାରି ପାଖରେ ଏବେ ସାହାଯ୍ୟରେ ଆମେ ବିଭିନ୍ନ ପ୍ରକାର ରୋଗ ରୁ ଉପସମ ମି
ଆଜ୍ଞା। ଆଜ୍ଞା।
ବୁଝି ନାହାନ୍ତି ଯାଣିି ନାହାନ୍ତି । ଏ ଯଦି ଥରେ ଟିକେ ଅଛି। ଦେଇଦିଅ, କି ଯଦି ପିଲା ଟା ଝାଡା ହଉଛି ତାର ଟିକେ କି ପେଟ ତାର ଖରାପ ଅଛି ତା ସାହାଯ୍ୟ ତାକୁ ଟିକେ ବା
ଆଜ୍ଞା।
ଆଉ ଯଦି ତାକୁ ଭୋକ କରୁ ଭୋକ ଭହାର ଲାଗୁନି ଛୁଆଟାକୁ
ଆଜ୍ଞା, ଆଜ୍ଞା।
ହ
ଆଜ୍ଞା। ହ୍ୟାଲୋ।
ତେଦିନ ମେଡ଼ିକାଲ ନେଇଯାଉଛନ୍ତି, ସେଥିରେ କିଛି ମେଡ଼ିସିନ ଆଣି ଦେଇ ଦେଉଛନ୍ତି, ତ ଆମେ ନିହାତି ଡକ୍ଟରଙ୍କୁ ଦେଖେଇବା ଜରୁରୀ। ଦେଖବା ସହିତ ଆମେ କିଛିଟା ଆୟ
ଆଜ୍ଞା ଆଜ୍ଞା, ହ୍ୟାଲୋ, ହ୍ୟାଲୋ।
ତମୁ କରିପାରିବା, ଔଷଧ ଯୋଉ ଆମେ ରାସାୟନିକ ଔଷଧ ଯୋଉ ଆମେ ବ୍ୟବହାର କରୁଛୁ ସେଥିରେ ବହୁତ ପ୍ରକାର କେମିକାଲ ମିଶୁଛି।
ଆଜ୍ଞା।
କଣ ହଉଛି ନା
ଆଜ୍ଞା।
ତାଙ୍କର ସାଇଡ଼୍ ଇଫେକ୍ଟ ଗୁଡ଼ିକ ରହୁଛି ବି ପାସ ପ୍ରତିକ୍ରିୟା ରହୁଛି ଛୁଆମାନଙ୍କୁ ଦେଲେ ତାଙ୍କର ବି ପାସ ପ୍ରତିକ୍ରିୟା ରହୁଛି, ତ ଏମ୍
ଆପଣ ତ, ହଁ କୁହନ୍ତୁ?
ହୁଁ ଏମିତି ତ କିଛିଟା ଶିଖିବା ଦରକାର, ଯେ ଛୋଟ ଛୁଆଙ୍କୁ ଆମେ ପତ୍ର ସାହାଯ୍ୟରେ କେମିତି କଣ ଦେଇପାରିବା, ଯେ ଥଣ୍ଡା, କାଶ, ଝାଡ଼ା ତା ବଦରେ ଟିକେ ଟିକେ ଆୟୁର୍ବେଦିକ ଉପଚାର କରିବା, ଯଦ୍
ହଁ ଶୁଣନ୍ତୁ ଆପଣ ତ କହିଲେ, ଶୁଣନ୍ତୁ ଆପଣ ତ କହିଲେ ଆୟୁର୍ବେଦିକ ରେ ଏତେ ଜିନିଷ ସବୁ କହିଲେ। ଯାହାଫଳେ ଆମ ଚାରିଖରେ ଆମ ଯେତିକି ଆମେ ଗଛ ବି ଯଦି ଯେକୌଣସି ଛୋଟ ଛୋଟ ଗଛ ହଉ ତାର କିଛି ଉପକାରତା ଗୁଣ ବି ରହିଛି ବୁଝିପାଇଲ, ଔଷଧ ଗୁଣ ରହି ଉପକାରିତା ରହିଛି ଗଛ ଛାଇ ଦିଏ ମଣିଷ ଉପକାର ବି କରେ କିନ୍ତୁ ଆଉ ଗୋଟେ କଥା ଆପଣ ଭୁଲିଗଲେ ଗୋଟେ ଗଛ ଅଛି ସେ ହଉଛି ବାଘୁଆାରୀ ବୁଝିପାରିଲେ ସେ ଗଛର ପତ୍ରକୁ ଚୁପ ଉପୁଡ଼ିକିଇଲେ ସେ କଣ ନା ଆମର ଯେଉଁ ନାଳ ଝାଡ଼ା ହୁଏ ତର କ ମାନେ ନାଳ ଝାଟାମିଯାଏ ବା କିଛିଛୁ ମା୍ର
ଆଜ୍ଞା ଆଜ୍ଞା ଆଜ୍ଞା ଠିକ କଥା କହିଲେ ଆପଣ
ବାଘୁଆରି ପତ୍ର ଆଉ ଗୋଟେ ହେଲା ଆପଣ ଦେଖନ୍ତୁ ଗଙ୍ଗଶିଉଳି ପତ୍ର ତାକୁ ଅନ୍ୟ କେତେ ଜାଗାରେ କଣନ୍ତି ସିଙ୍ଗଡ଼ାର ପତ୍ର ବୁଝିପାରିଲେ ଏ ଖାଇବା ଦ୍ୱାରା କଣ ହୁଏ ନା ଆମ ପେଟ ଭିତରେ ଥାଏ କୁର୍ମି କିଛି ଜୀିବାଣୁ ଏସବୁ କଥା କାହିଁକିନା ତାର ପିତା ଅଂଶ ଥିବାରୁ ସେ କଣ କରେ ନା ଆମ ପେଟରେ ଥିବା ଖାଈ ଜିନିଷ କି ମାନେ ଯେ କୌଣସି କୁର୍ମୀ କୁ ମାରି ଆସି ସାହାଯ୍ୟ କରେ ଆଉ ଏହା ତ ମେଡିସିନ ଦ୍ଵାରା କଲେ ବି ହବ କିନ୍ତୁ ବା ଆପଣ ଯେଉଁ କଥା କହିଲେ ମେଡ଼ିସିନର ଗୋଟେ ଔଷଧ ଗୋଟେ ପାର୍ଶ୍ଵପତ୍ରିକା ପ୍ରତିକାର ରହୁଛି ସେ କିନ୍ତୁ ସେଇଟା ଆପଣଙ୍କ କଥା କହିଲେ ହଁ।
ହବାର ସମ୍ଭାବନା ବି ହଉଛି
ଆଉ ଗୋଟେ କଥା ଆପଣ ଯେଉଁ କହିଲେ ନ୍ଦେ ପାର୍ଶ୍ଵ ପତ୍ର କିଏ ରହୁଛି ତାପରେ ଦ୍ୱିତିୟ କଥା ହଉଛି ଯେ ଛୋଟ ଛୁଆଙ୍କୁ ଏଟା ଦେବାଟା ଉଚିତ ନୁହେଁ ଛୋଟ ଛୁଆଙ୍କୁ ଯେତେ ଆମର ଆୟୁର୍ବେଦିକ କି ଖା ଔଷଧ ରୂପେ ବ୍ୟବହାର କଲେ ତାପରେ ତାପରେ କଣ ହୁଏ ତାଙ୍କ ଦେହଟା ସୁସ୍ଥ ରୁୁ ହେ କିନ୍ତୁ ଆଜିିକାଲି ଯେକୌଣସି ଶୁଣନ୍ତୁ ଆଜ୍ଞା ଯଦି ଆଜିକାଲି ଆପଣ ଦେଖିବେ କି କୌଣସି ଛୁଆ କୁ ଟିକେ ଜର ଥଣ୍ଡା ହଉଛି ସେ କଣ ମହୁ ଆଉ ଆ ଗୋଲମ ଖର୍ଚ ହଉ କି ବେଲପତ୍ର ହଉ ଦଉଛନ୍ତି କି ଦଉନାହାନ୍ତି। ସିଏ କଣ କହୁଛନ୍ତି ନା ଡାଇରେକ୍ଟ ମେଡିସିନ ଦଛନ୍ତି ମେଡିସିନ ରେ ତ କଣ? ମେଡିସିନରେ କଣ ତାର ପାର୍ଥ୍ୟ ପ୍ରତି୍ରକା ରହୁଛି ଯେମିତି ଗୋଟେ ଦେଖନ୍ତୁ ଆପଣ ଯୋଉଟି ଛୋଟ ଛୋଟ ଔଷଧ କିଣିବେ ତାକୁ ଆପଣ ଦେଖିବେ ଗୁଗୁଲରେ ହେ କି ଯେକୌଣସି ଇଏ ଦେଖିବେ ତାର କିଛି ପାର୍ଶ୍ଵପତି କିିଏ ବି ରହିଥିବ ଯାହାଫଳରେ ଆମର କଣ ଯେତେବେଳେ ଆପଣ ଗୋଟେ ଥଣ୍ଡା ମେଡିସିନ ଖାଉଛନ୍ତି ଥଣ୍ଡା ଔଷଧ ଖାଉଛନ୍ତି ତା ସାଙ୍ଗେ ସେ ଖାଲି ପେଟ ବଟିକା ଦଉଛି ବୁଝିପାଇଲେ? ସେ ଖାଲି ପେଟ ବଟିକା ରେ ବି ସାଇଡ ଇଫେକ୍ଟ କାହିଁକି? ନା ସେଇଟା ଯେତେବେଳେ ସେ ଆମେ ଥଣ୍ଡା ବଟିକାଟା ଖାଇବା ସେ ଆମ ପେଟରେ ଗ୍ୟାସ୍ ସୃଷ୍ଟି କରିବ। ଯାହା ଫଳରେ କଣ ନା ଆମେ ପ୍ରଥମ ଡ ଆମକୁ ଡକ୍ଟରମାନେ କଣ କୁହନ୍ତି ନା ପ୍ରଥମେ ଗ୍ୟାସ ଗ୍ୟାସ୍ ମେଡ଼ିସନ୍ ଖାଇକି ତାପରେ ସେ ଔଷଧ ଟା ଖାଇବ।
କାହିଁକି ନା ସେ ମେଡିସିନ ଖାଇଲା ପରେ ପେଟରେ ଯୋଉ ଗ୍ୟାସ ସମସ୍ୟା ସୃଷ୍ଟି ହବ ସେ ତାକୁ ରୋକି ପାରିବ ତ ତାମାନେ ଆମକୁ ଡକ୍ଟର ରାଗ ପାାର୍ଶ ପ୍ରତିକ୍ରିୟା ପାଇଁ ବି ଔଷଧ ଦଉଛନ୍ତି। ଆମ ରୋଗ ପାଇଁ ବି ତ ଔଷଧ ଦଉଛନ୍ତି ଦଉଛନ୍ତି।
ଆଜ୍ଞା ଆଜ୍ଞା
ସେ ପାଇଁ ବି ଔଷଧ ଦଉଛନ୍ତି ତ ସେଇଥିରୁ ଭାବନ୍ତୁ ସେଇଟା ଆମ ଦେହ ପାଇଁ କେ ତେ ହିତକର ନା କେତେ ଅପକାରୀ ନିହାତି ଭାବେ ଅପକାରୀ। କାହିଁକି ନା ଆମ ବାଶଵ ପ୍ରତିକ୍ରିୟା ପାଇଁ ଆଗ ଆମେ ଔଷଧ ଖାଉଛେ ତାପରେ ଆମେ ଔଷଧ ଖାଉଛେ। ଆମ ରୋଗ ପାଇଁ ତ ଭାବନ୍ତୁ ମେଡିସିନ ଟା କେତେ ଖ ଖରାପ ଆମ ଦେହ ପାଇଁ ତା ବଦଳରେ ଆମେ ଯଦି ଆୟୁର୍ବେଦିକ ଉପଚାର କରିବା ଯେମିତି ଅଦା ଶୁଣ୍ଠି ଏସବୁ ଯଦି ବ୍ୟବହାର କରିବା ଜିରା। ତ ଆମେ ଗ୍ୟାସ ରୁ ବି ଉପଶମ ପାଇପାରିବା।
ହଁ ଏଇଟା କହିଲେ ଠିକ ଆଉ ଗୋଟେ ବେଲପତ୍ର କଥା ବି କହିଥିଲେ। ଆଜିକାଲି ଡକ୍ଟରମାନେ ବି କହିଲେଣି ଯଦି ବି ଆପଣଙ୍କର ଗ୍ୟାସ ର ସମସ୍ୟା ସବୁ ସମୟ ବେଳେ ରହୁଛି ଆପଣ ଦିନକୁ ଗୋଟିଏ ନାଖା ୍ରିଶା ବେଲପତ୍ର ଖାଆନ୍ତୁ ଯାହାଫଳରେ ଆପଣ ଗ୍ୟାସ୍ ବି କଣ୍ଟ୍ରୋଲ ହୋଇଇପାରିବ। କିନ୍ତୁ ସେଇଟା ତ ଲୋକ ବୁଝୁନାହାନ୍ତି ଆଜିକାଲି ସମସ୍ତେ ଦେଖିବେ ଗ୍ୟାସ ମେଡିସିନ ପାଇଁ ସବୁବେଳେ ଯଦି ଗ୍ୟାସ୍ ହଉଛି ଡେଲି ମେଡିସିନ କରି କିନ୍ତୁ, ସେ ମେଡିସିନ ସେ ଗ୍ୟାସ ମେଡିସିନ ର କେତେଟା ସାଇଡ ଇଫେକ୍ଟ କେତେଟ ପାର୍ଶ୍ୱବତତିୀ ରହୁଛି ଏହା ଦିନକୁ ଦିନ ଆମ ଶରୀରରେ ଖରାପ ଉ ଯଦି ଆପଣ ସେଇ ସମୟରେ ଯଦି ବେଲପତ୍ର ଖାଇବେ ସେଇ ଯୋଉ ମେଡ଼ିସିନ ବଦଲ ମେଡ଼ିସିନ ଖାଇବେ ମନା ନାହିଁ ମେଡ଼ିସିନ ଖାଆନ୍ତୁ କିନ୍ତୁ ଯେତିକିଟା ସିଏ ଧର ଦିନକୁ ଗୋଟିଏ ମେଡ଼ିସିନ ହଁ ଖାଆନ୍ତୁ। ଯଦି ଦରକାର ପଡ଼ୁନି ତାହେଲେ ମୋ ହିସାବରେ ଆପଣ ସେହି ସମୟରେ ବେଲପତ ଟିକେ ଖାଆନ୍ତୁ। ଗହଲେ ମ ିଳତ ପିଅନ୍ତୁ ଯାହା ଫଳରେ ଆପଣ ତାଙ୍କର ଶରୀର ବି ସୁସ୍ଥ ରହିବ, ଦେହ ବି ଭଲ ରହିବ। ଆଉ କୌଣସି ରୋଗର ଆପଣ ପ୍ରତିରୋଧକ ଶକ୍ତି ବି ସେତକ ରହିଛି। ଯାହାଫଳରେ ଆପଣ ଗ୍ୟାସ୍ ଉ ବା ଯଉ ଗ୍ୟାସ୍ ତ ଆଜିକାଲି ଦିନରେ ଗୋଟେ ଘରର ଗୋଟେ ସମସ୍ୟା ତୁ ମାନେ ଘରେ ଘରେ ଗ୍ୟାସ୍, ଘରେ ଘରେ ଗ୍ୟାସ୍ ଘରର ଯଦି ସମସ୍ତେ ଡାଇବେଟିସ୍ ଯେମିତି ମଧୁମେହ। ଘରେ ଘରେ ସୃଷ୍ଟି ହୋଇଥାଏ। ହଁ ଯେମିତି ମଧୁମେହ ହ୍ ର ଯେମିତି ଘରେ ଘରେ ସେମିତି ଡାଏ ମାନେ ଆମର ଗ୍ୟାସ୍ ସମସ୍ୟା ସେମିତି। ମଧୁମେହ ରୋଗର ଗୋଟେ ବଡ଼ ଉପଚାର ହଉଛି ଯୋଉ ଆମର ଜାମୁଖ ହଁ ଘରର ଗୋଟେ ଜାମୁ କୋଳି ଯୋଉ ଜାମୁ କୋଳିର ଆମର ମଞ୍ଜି ସେ ମଞ୍ଜି